ହଁ ସ
କଣ କରୁଚୁ?
କହନା ଏଇ ଯଉ ଗରମ। ଏ ମୁଣ୍ଡ କଣ ହେଇଯାଉଚି ଚୁପଚାପ ବସିଚି ଆଉ କଣ କରିମି। ତୁ କହନି ମୁଁ ମାନେ ମୋ ଘରେ ବି ରହିପାରିଲିନି ଛା ଉପରେ ଆସି ବସିଛି ଏତେ ଜୋରରେ ଗରମ ହଉଛି କହିବା ସୀମା ନାହିଁ।
ଓହୋ ହଁ ଆଉ ଖାଇଥିଲୁ କଣ?
ହଁ ଏଇ ସନ୍ଧ୍ୟା ବେଳେ ମୁଁ ଏବେ ଖାଇଥିଲି ପକୁଡିକୁ ବୁନି ଯାଇଥିଲି ମାର୍କେଟ ଖାଇକି ଆସିଥିଲି ତୁ କଣ ଖାଇଛୁ
ହଁ ମୁଁ ଏ ଯାଇଥିଲି ମାର୍କେଟ ଯାଇଥିଲି ଟିକେ ରାଗ ରାଗ ଗୁପଚୁପ୍ ଖାଇକି ଆସିଛି ଆଉ।
ଓହଁ ଗୁପଚୁପ ତ ବଢିଆ ଲାଗେ ମତେ ବି ବହୁତ ଭଲ ଲାଗେ ରାଗ ରାଗ ଗୁପଚୁପ୍ ଖାଇବୁ କି ଭଲ ଲାଗେ ଶାନ୍ତି ହେଇଯିବ ମନ ପୁରା
ଆଉ ଖରା ବେଳେ କଣ ଖାଇଥିଲୁ
ଖରାବେଳେ ଖାଇଥିଲି ଭାତ ଡାଲି ଚିଲି ପନିର କୋବି ରସା ପୋଟଳ ଆଳୁ କୁଡମା ଖଟା ଖିରି ପାମ୍ପଡ଼
ଓହୋ
ତୁ କଣ ଖାଇଥିଲୁ
ସେଇଆ ଆଉ ମୁଁ ଖାଇଥିଲି ପଖାଳ ଭାତ ଆଉ ଶାଗ ଭଜା ଆଉ ଆଳୁ ପୋଟଳ ଭଜା ଆଉ ହଉଛି ଟିକେ ରାଗ ରାଗ ଖଟା ଟିକେ ଖାଇଥିଲି, ଆଉ ଆମ୍ବ ବି ଖାଇଥିଲି।
ହଁ ଏ ପାଗ ମାନେ ଏ ସିଜନ ମାନେ ଆମ୍ବ ନହେଲେ ଚଳିବ ହିଁ ନାହିଁ।
ହଁ ସିଜିନ ଏବେ ଘରେ ଘରେ ଆମ୍ବ।
ଆମ ବାଡିରେ ତ ବହୁତ ସାରା ଆମ୍ବ।
ସ
ଆଉ ତୁ ବାହାଘର ଯୋଉ ହୁଏ, ମାନେ ତମ ସେପଟେ କାହାର ବାହାଘରିଆ ଅଛି ନା ଏଇଖିଣା ବାହାହବାପାଇଁ କୋଉ ପୁଅ ଝିଅ
ହଁ ଅଛନ୍ତି ଏବେ ବାହାଘରିଆ।
ତୁ ଗୋଟେ ଦେଖୁନୁ ଗୋଟେ ଝିଅ ଟେ କିଏ ଆମ ଆମ ଭାଇ ଟେ ଗୋଟେ ବାହାଘର ହବ ତାଙ୍କ ପାଇଁ ଝିଅଖୋଜାହୋଉଛି ତମ ସେପଟେ ଯଦି କିଏ ଥିବେ ଫାଙ୍କା କହିବୁ ତ।
ହଁ ଆମ ଏପଟେ ତ ପ୍ରବଳ ଝିଅ ଅଛନ୍ତି ଆଉ ମ୍ୟାରେଜ ର ବି ବୟସ ହେଇଗଲାଣି। ବାହାଘର ବୟସ ହେଇଗଲାଣି, ମୁଁ କହିବି ଯଦି ହବ ଯଦି ତାଙ୍କୁ କହିବି ହଁ ତୋତେ କଲ୍ କରିବି ଆଉ।
ନିଶ୍ଚିତ ଭାବରେ ଆପଣ ମତେ ଜଣାଇବେ।
ହଁ ଆଉ କହୁଥିଲି, ଯୋଉ ତମ ଗଛରେଯୋଉ କହୁଥିଲୁ ହେଇଛି ବୋଲି ପଣସ ଆଉ ହେଲାଣି।
ହଁ ପଣସ ହେଇଛି କଣ କହ ନା କାଲି ଆମ ରାତିରେ ପୁରା ଚୋରି ହେଇଯାଇଛି କହନା, ଆମେ ଭାବିକି ରଖିିଥିନୁ କାଲି ଆମେ ଦିନ ହବ ଆମେ ତୋଳିକି ଖାଇବୁ, ଆଉ ତୋଳିକି ପଚେଇମୁ, ପଚେଇକି ଖାଇମୁ ତମ ଘରୁକୁ ନେଇଥାନ୍ତି ଆଉ ଆମ କୁଣିଆ ମୁୁଣିଆ ଘରୁ ଦିଇଟା ନେଇଥାନ୍ତି ଏମିତି ଖାଇଥାନ୍ତୁ ଦେଖିଲା ବେଳକୁ ଆଜି ରାତି ସେଥିରେ ଚୋରି ହେଇଯାଇଛି ଆମେ କଣ କରିମୁ ଆମ ମୁଣ୍ଡ ଖରାପ ହେଇଗଲାଣି। ନାଇଁ ଏତେ ସାରା ହେଇଥିଲା ସବୁ ଚୋରି ହେଇଯାଇଛି ଆମେ ଯାହାକୁ ସବୁ କହିଥିଲୁ ଦେବୁ କରିବୁ। କଣ ଏବେ ତାଙ୍କୁ ଉତ୍ତର ଦେମୁଁ ଆମ ପାଖରେ କିଛି ଉତ୍ତର ହିଁ ନାହିଁ ତାଙ୍କ ପାଇଁ।
ତୁ ତମର ତ ପଣସ ଗଛ କେବଳ ପଣସ ଚୋରି ହେଇଯାଉଛି। ଆମର ତ କହନା କହନା ସକାଳୁ ଆମେ ଉଠୁଛୁ ମାନେ ଆମେ ଚାରିଟା ରାତିରୁ ଉଠିଲେ ବି ତିନିଟା ରାତିରୁ ଆସିକି ଆମ ଦାଣ୍ଡରୁ କିଏ ଫୁଲ ସବୁ ଫୁଲ ସବୁ ତୋଳି ନେଉଛନ୍ତି। ଆମେ ଆସିକି ଦେଖିଲା ବେଳକୁ ଫୁଲ କାଇଁ! ଫୁଲ ନାଇ ପୁଣି ତାପର ଦିନ ତିନିଟା ବେଳକୁ ଦିଟା ରାତିରୁ କିଏ ଉଠିବ ମାନେ ରାତିରେ ଶୋଉନାହାନ୍ତି ଏଇ ଫୁଲ ପାଇଁ ଜାଣିଛୁ।
ହେ ପ୍ରଭୁ ମାନେ ଫୁଲ ପାଇଁ ସଉ ବି ନାହାନ୍ତି ରାତିରେ।
ଇଲ ସେ ଶୋଉନାହାନ୍ତି ତିନି ଚାରି ଜଣ ଝଗଡା ଲାଗିଯାଉଛନ୍ତି ଆମ ଦୁଆରେ।
ହେସ୍ କିମିତି ସବୁ ହେନେ ଚଳିବ ନା ଯାହା ଯେମିତି ହେଲେ ଭାଗବାଣ୍ଟ କରିକି ଚଳିଯିବ ଭଲ, ଆଜିକାଲି ଦୁନିଆରେ କାହା ସହ କଳି ନକରିବ କଜିଆ ନ କରିବ ଯେତେ ହସମୟରେ ଆନନ୍ଦମୟରେ ଜୀବନ କଟିବ ସେତେ ଭଲ ନିଜପାଇଁ
ହଁ ହଁ ଆଉ ଏମିତି ଝଗଡା ମଗଡା କଲେ କଣ ହବ? ଝଗଡା ମଡା ଆମେ କୋଉଠୁ ତମେ ଅଧା ନିିଅ ସିଏ ଅଧା ନିଅନ୍ତୁ। ତମର ଅଧା ଗଛ ତାଙ୍କର ଅଧା ଗଛ। କହୁଛନ୍ତି ନା ସିଏ କାହିଁ ଅଧା ନେବେ ଏମିତି କହୁଛନ୍ତି? କ'ଣ କହିବୁ ଆଉ? ହଁ ଭାଗ ବାଣ୍ଟ ହେଇକି ଚଳିବ ନା ଆଉ ତମେ କହିବ ସବୁନବୁ। କ'ଣ ହବ? ଆଉ ତମର ସେ ଯୋଉ ତୋ ଯୋଉ ଭାଇ ଯିଏ ଆଉ ତାଙ୍କର ମାନେ କ'ଣ କରନ୍ତି କ'ଣ ସେ?
ସିଏ ଗୋଟେ ସରକାରୀ ଚାକିରୀ କରିଛନ୍ତି। ଛଅଟି କୁକୁର ରଖିଛନ୍ତି। ଆଠଟି ଗାଈ ରଖିଛନ୍ତି। ଦଶଟି ମେଣ୍ଢା ରଖିଛନ୍ତି। ଆଉ ବହୁତ ସାରା ବିଜନେସ୍ ତାଙ୍କର ଅଛି, ତମେ ଯୋଉଟା ରାଜି ହବ ସେଇଟା ସେ କରିବେ ହଉ।
ଓହୋ ଆଚ୍ଛା ଆଚ୍ଛା ହଁ ଝିଅ ଟା ଯିବ। ସେ ଝିଅଟା ବି ମାନେ ଭଲ ଚାକିରିୀ କରିଛି। ଆଉ ମୁଁ ରୋଷେଇ ବାସ ସବୁ ଜାଣିଚି। ଆଉ ଖାଇବା ଜଣା ରୋଷେଇ ବାସ କରିବା ଜଣା ଘର କାମ କରିବା ଜଣା ସବୁ ଆସେ। ସେ ଝିଅ ଟା କୁ
ହଁ ମତେ ଫଟ ଦେବେ। ତାଙ୍କର ମୁଁ ଘରେ ଦେଖେଇବି ତାଙ୍କ ଫଟ।
ହଉ ତୁ ବି ଫଟୋ ଟା ଦବୁ। ମୁଁ ଫଟୋ ଟା ଦେବି ହେଲା।
ଆଜ୍ଞା ଆଜ୍ଞା। ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ ଫଟୋ ଦେବି।
ହଁ, ଆଉ ତାଙ୍କର କେତେ ଭାଇ କ'ଣ ସବୁ?
ସେ ଗୋଟିଏ ପୁଅ, ତାଙ୍କର ଦଶଟା ଭଉଣୀ। ଦଶଟା ଭଉଣରୁ ସବୁ ବାହା ହେଇସାରିଲେଣି। ଆଉ ଗୋଟେ ଅଛନ୍ତି। ମାନେ ଅଛନ୍ତି। ମାନେ ଟିକେ ପ୍ରୋବ୍ଲେମ ବୋଲି ସେ ଅଛନ୍ତ। ଆଉ
ଓହୋ! ଦଶ ଟା ଭଉଣୀ!
ହଁ, ଦଶଟା ଭଉଣୀ, ଦଶ ଭଉଣୀ ର ଗୋଟେ ପୁଅ।
ଓହୋ। ତୁ ଏଇଟା ତ କ'ଣ, ତୁ ଗୋଟେ ଜାଣିନୁ ବୋଧେ। ଆମ ଝିଅ ଟା, ତାଙ୍କର ବା ସେ ସାତ ଭାଇରେ, ସେ ଗୋଟିଏ ଝିଅ।
ହଁ।
ହଁ ସାତଟା ଭାଇରେ ପୁରା ଗଲି ୱାଉ। ମୁଁ ଭାବୁଥିଲି। ଯଦି! ମୁଁ ଭାବୁଥିଲି! ଯଦି ତାଙ୍କର ଯଦି ଝିଅ ସବୁ ମାନେ ବାହାଘର ସବୁ କମ ମାନେ ହେଇନଥାନ୍ତେ। ତାହେଲେ, ଆଙ୍କ ପୁଅ ସହିତ ବାହାଘର।
ସାତ ବେଦି, ସାତ ପୁଅଙ୍କୁ ସାତ ଝିିଅ ନାଇଁ କି?
ହଁ, ହଁ।
ଏପଟେ ପୁଅ ବି ଝିଅ ବି ଏକ୍ସଚେଞ୍ଜ ହେଇଯିବେ। ନାଆଁ କି ବହୁତ ଭଲ ହବ। ଏମିତି କଲେ, ଏମିତି, ଏମିତି ଆଜି ଦୁନିଆରେ ଏମିତି ଚିନ୍ତା ଧାରା ଇଏ ସିଏ ସବୁ ଏମିତି ବହୁତ ଭଲ ନା ଆଉ।
ହଁ, ହଁ। ଆଉ ତମର ସେ ଯୋଉ ଗଛ ସେ ଯୋଉ ସୂର୍ଯ୍ୟମୁଖୀ ଯୋଉ ଫୁଲ ଗଛ ଥିଲା। ସେ ଫୁଲ ଗଛ ଅଛି। ନା ମରିଗଲାଣି।
ନାହିଁ ସେ ଫୁଲ ତ ଏ ସିଜନରେ ନାହିଁ, କିନ୍ତୁ ମଞ୍ଜି ଆମେ ସବ ବହୁତ ସାରା ରଖିଚୁ। ଯଦି କହିବେ ମୁଁ ଆପଣଙ୍କୁ ଦେମି। ଆପଣ, ଆପଣଙ୍କ ଦାଣ୍ଡରେ, ସାଇଡ଼ରେ, ସବୁ ଲଗାଇବେ। ଆଜ୍ଞା ଗାତ ଟିକେ ଖୋଳିଦେବେ ଗାତ ଖୋଳି ଦେଇେ କି ମଞ୍ଜି ଗୁଡା ପକେଇଦେବେ। ତା ପାଣି ଛିଞ୍ଚି ଦେବେ, ବହୁତି ହି ଭଲ ହବ। ଏମିତି କରିକି ରଖିଲେ, ଘର, ଦାଣ୍ଡ, ବାଡି, ସବୁ ସୁନ୍ଦର ଦେଖାଯିବ। ସୁନ୍ଦରମୟରେ, ଗଛ ସୁନ୍ଦରମୟରେ, ଆମର ହେଇଯିବ। ବହୁତ ହି ଭଲ ଲାଗିବ।
ଓହୋ!
ହଁ। ଆଉ ଯୋଉ, ମୁଁ କହୁଥିଲି କି? ଆମ୍ବ, ପିଜୁଳି, ଆପେଲ, କମଳା, ଏଇ ସବୁ ମାନେ ଖାଇବେ। ଆପଣଙ୍କୁ ବହୁତ ଭଲ ଲାଗିବ। ଦେହ, ସଦାବେଳେ ସୁସ୍ଥ ରହିବ।
ଏଇ ଟାଇମରେ।
ହଁ ଏଇ ଟାଇମ ରେ ଆହୁରି ମଜା ଲାଗେ ସେଗୁଡା ସବୁ ଖାଇବାକୁ।
ସେମିତି ଖାଇଲେ ମାନେ ଫଳ ସବୁ ଭଲ ଭଲ ଫଳ କଣ ସବୁ ଖାଇଲେ ଭଲ ଲାଗେ। ଆଉ ହେଲା କଣ କହିଲୁ ଯୋଉ ମୁଁ କହୁଥିଲି ମୋ ପା ଜହ୍ନିଗଛ ବାଇଗଣ ଗଛ ଆଉ କଲରା ଗଛ ଆଉ ଭେଣ୍ଡି ଗଛ ସବୁ ଲଗେଇଛି।
ହୁଁ ବହୁତି ହି ଭଲ ଲାଗିବ ଭେଣ୍ଡି ପୋଡିକି ଖାଇବା ଆହୁରି ମଜା ଲାଗିବ।
ହଁ ହଁ ତୁ ଠିକ୍ କହିଲୁ।
ପଖାଳ ସହିତ ବହୁତ ହି ଭଲ ଲାଗିବ ଲେମ୍ବୁଟିକେ ଚକୁଟି ଦବ ପଖାଳ ଖାଇବ ଦଳା ଦଳି ନ କରିଥିବ ଯଦି ମଜା ହିଁ ଲାଗେ ନା।
ନା ନା ମୁଁ ପା ସେଇ ସବୁବେଳେ ଆମ ଯୋଉ ଗଛରୁ ଭେଣ୍ଡି ଆଣିକି ମୁଁ ପା ସେ ଗଛରୁ ଭେଣ୍ଡି ଆଣିକି ବାଇଗଣ ଆଣିକି ସବୁ ପୋଡି କି ଭର୍ତ୍ତା କରିକି ଖାଏ।
ହଁ।
ତୁ ଖାଉ ତତେ ପୋଡା ପଡ଼ି ଭଲ ଲାଗେ।
ମତେ ପଖାଳ ସହିତ ପୋଡା ପୋଡି ହି ଭଲ ଲାଗେ ମତେ ଗରମ ଟୋଟାଲ ଭଲ ଲାଗେନି।
ମୋତେ ମେନ ପଖାଳ ସହିତ ମୋତେ ପୋଡା ପୋଡ଼ି ହିଁ ମୋତେ ବହୁତ ଭଲ ଲାଗେ।
ହଁ।
ପଖାଳ ସହିତ ପୋଡ଼ାପୋଡ଼ି ନହେଲେ ମାନେ ବାଗ ଲାଗିବନି। ପୋଡ଼ା ପୋଡି ଆଉ ଟିକେ ମାନେ କଣ କହିଲୁ ପୋଡ଼ା ପୋଡି ସହିତ ଆଉ ଟିକେ ରାଗ। ରାଗ ରାଗ ଟିକେ ହେଇଥିବ ଭଲ ଲାଗିବ।
ହୁଁ।
ଆଉ ତମ ସେ ଯୋଉ ରଜରେ ଯୋଉ ହେଇଥାନ୍ତା ଫଙ୍କସନ ହବ ନା।
ହଁ ହବ ତମକୁ ଇନଭାଇଟ ହେଲା ଆଜିଠୁ ଆସିବ ତମେ ହେଲା।
ହଁ ମୁଁ ପା ତତେ କହୁଥିଲି ଆମର ବି ଏଠୁ ଗୋଟେ ହବ ନା ଫଙ୍କସନ। ତ ତୁ ଯଦି ଚାହିଁବୁ ତାହେଲେ ଆସିବୁ ତତୋ ମୁଁ ଡାକୁଚି ହେଲା। ନିମନ୍ତ୍ରଣ ପତ୍ର ଦେଲି ତୁ ଆସିବୁ।
ହଁ ହଁ ନିଶ୍ଚିତ ଭାବରେ ମୁଁ ଆପଣଙ୍କ ଏଠି ଯିବି ଆପଣ ମତେ ନିମନ୍ତ୍ରଣ କଲେ। ଆ ମତେ ଯିଏ ସୁ ସମ୍ମାନ ସହିତ ଡାକେ ମୁଁ ତାଙ୍କୁ କେବେ ବି ଭୁଲି ପାରିନି। ତାଙ୍କର ଋଣ ମୁଁ କେବେ ବିି ସୁଜି ପାରେନି ମୁଁ ସେଥିପାଇଁ ନିଶ୍ଚିତ ଭାବରେ ଆପଣଙ୍କ ଏଠିକି ଯିବି।
ଓହୋ ହଁ ହଁ। ଆପଣ ଆସନ୍ତୁ ଆଉ ଭଲ ଭଲ ଆଇଟମ୍ ସବୁ କରିକି ଦେବେି ଖାଇବେ ଆଉ।
ଆଜ୍ଞା ନିଶ୍ଚିତ ଭାବରେ ମୋ ବାପା ରୋଷେଇ କାମ କରନ୍ତି ବୋହୁତ ଭଲ ରୋଷେଇ କରନ୍ତି। ଆପଣ କେବେ ଆମ ଏଇଠିକି ଆସିବେ ମୁଁବାପାଙ୍କୁ କହିବି ସବୁ ରୋଷେଇ ବନେଇକି ରଖିଥିବେ ଆପଣ ଖାଇକି ଯିବେ।
ହଉ ଆପଣ ବି ଆସିବେ ଆଉ ଆପଣ ଆ ଆମ ସେ ଯୋଉ ହୋଉଚି ସବୁ ନାଚ ଗୀତ ସବୁ ହୋଉଚି ନୃତ୍ୟ କଳା ବେଶ ହଉଚି ସେଇଠି ଆସିକି ଟିକେ ଆପଣ ବି ଦେଖିବେ।
ଆପଣ ଆପଣଙ୍କୁ ଖାଲି ନୁହେଁ ଆପଣଙ୍କ ପୁରା ପରିବାରକୁ ମଧ୍ୟ ଆମ ଘର ତରଫରୁ ଇନଭାଇଟ ହେଲା ସମସ୍ତଙ୍କୁ ନେଇ ଆସିବେ ଆପଣ।
ହଁ ହଁ ମୁଁ ବି ଆମ ଘ ଲୋକ ନେଇଯିବି ଥରେ ଆପଣଙ୍କ ଘରକୁ ଆପଣ ବି ଆମ ଘରକୁ ଟିକେ ସବୁ ମାନେ ଆପଣଙ୍କ ପରିବାରକୁ ନେଇକି ଆସିବେ।
ନିଶ୍ଚିତ ଭାବରେ ମୁଁ ନେଇକି ଯିବି ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ।
ଆଉ ଆପଣ ଆଜି ରାତିରେ କଣ ରୋଷେଇ ହଉଚି ଆପଣଙ୍କର।
ଆଜି ଆମ ରାତିରେ ହଉଚି ପୁରୀ ହଉଚି ପୁରୀ ଅଟା ଦଳା ହଉଚି। ତାପରେ ବେଲା ହବ ମୁଁ ଜାଣିଚ ପୁରୀ ବହୁତ ହି ଭଲ ବେଲେ। ପୁରା ଗୁଲେଇ ଗୁଲେଇ କରି ଛୋଟ ଛୋଟ କରି ମ ନରମ ନରମ ହବ ବଢିଆ ଲାଗେ ବେଲିକି। ମୁଁ ବେଲେ ଆଉ ଆମ ଘରେ ମୋ ମାମା କରିବେ ଆଜି ଚିଲି ପନିର କରିବେ ବୋଲି କହୁଥିଲେ ଚିଲି ପନିର ଟାକୁ ପନିର ଆଣିବାକୁ ମୁ ଦିଦି ଯାଇ ଆଣିଲେ ଚିଲି ପନିର କଲେ ଆମେ ଖାଇବା ବହୁତ ହି ଭଲ ଲାଗିବ।
ଉଁ ମତେ ଚିନି ପ ଚିଲି ପନିରଠାରୁ ମତେ ଚିଲି କୋବିଟା ବୋହୁତ ବଢିଆ ଲାଗେ।
ହଁ ମତେ ବି ଚିଲି କୋଲି କୋବି ଭଲଲାଗେ କିନ୍ତୁ ଚିଲି ପନିରଟାରେ ମଜା ହି କିଛି ଅଲଗା। ମାନ ଚିଲି ପନିର କିଛି ନିଆଁରେ ଲାଗିଥାଏ।
ମାନେ ଛତୁ ପକୋଡାଟା ଆହୁରି ବଢିଆ ଲାଗେ ଛତୁ ପକୋଡା ତ ବଢିଆ ଲାଗେ।
ଛତୁ ପକୋଡା ହଁ ଛତୁ ପକୋଡା ବି ବୋହୁତ ଭଲ ଲାଗେ।
ମତେ ତ ଛକୁ ଛତୁ ପୋକୋଡ଼ା ମାନେ ବଢିଆ ଲାଗେ ଆପଣଙ୍କୁ ଭଲ ଲାଗେ?
ହଁ ମତେ ବୋହୁତ ହି ଭଲ ଲାଗେ।
ଓହୋ।
ଆପଣ ଆପଣ କେବେ ମାନେ ଯେତେବେଳେ ପବନ ବୋହୁଥିବ ଜୋର ଜୋର କରି ଆପଣଙ୍କୁ କେବେ ମାନେ ସୁନସାନ୍ ଏରିଆକୁ କେବେ ଚାଲିବାକୁ ଭଲ ଲାଗେ ଆପଣଙ୍କୁ? ପ୍ରାକୃତିକର ମଜା ନବାକୁ।
ହଁ ମୁଁ ସବୁବେଳେ ସନ୍ଧ୍ୟାବେଳେ ପ୍ରାକୃତିକ ପବନ ନବା ପାଇଁ ବାହାରୁ କୁ ଯାଏ ବୁଲାବୁଲି କରିକି ଆସେ।
ଗାଁର